ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
କଣ କରୁଛୁ କିରେ
ବଞ୍ଚ୍
ବ ଅଛୁ
ହ୍ୟାଲୋ
କଉଠି ଯଛ କଉଠି
ମାମୁରେ
ଓହୋ ଆଉ ଖାଇଥିଲୁ
ପଖାଳ, ମାଛ ଭଜା ଖାଇଥିଲି।
ଆଛା, ଆଉ, ଆଉ ତମ ମାମୁଁ ଶୀତଳ ଷଷ୍ଠୀ ଦେଖିଲୁ।
ହଁ।
କଣ ଦେଖିଲୁ?
ଶିବ ପାର୍ବତୀ ଆଉଥିଲେ ବୁଲିଲେ ଡିଜେ ବାଜିଲା।
ଆଉ
ବାହାଘର ହେଲା।
ଆଉ
ସେମତି ସବୁ ହେଲା ବୁଲିଲୁ ଆଉ।
ଆଉ ଲିଙ୍ଗରାଜଙ୍କର ଶୀତଳ ଷଷ୍ଠୀ ଦେଖିନ।
ହଁ ଯାଇଥିଲି।
କଣ ଦେଖିଲୁ?
ସେଇଟି ଚେପିଚେ। ବା ବାଜା ହା ନ୍ତି ଠାକୁର।
ଆଉ।
ଏମତି ସବୁ ଦେଖିଲି।
କୋଉଟା ବେଶୀ ଭଲ ଲାଗିଲା ମାମୁଁଘର ର ନା ଲିଙ୍ଗରାଜଙ୍କର।
ଲିଙ୍ଗରାଜଙ୍କର।
କାଇଁକି?
ଭଲ ଭଲ ଜିନିଷ ଆସିଥିଲା।
ଆଚ୍ଛା ତାହେଲେ ଭଲ ଲାଗିଲା ନ।
ହଁ।
ଆଉ।
ଆଜି ଯିବି।
ଆଉ ଆମ ଗାଁ ଖବର କଣ?
ଭଲ।
ଆଉ ବିଲବାଡି ପରେ
ସେମିତି ଧାନ ଫାନ ହବ।
କଣ କଣ ହଉଛି କ ବିିଲରେ?
ମୁଗ ହେଇଥିଲା ଧାନ ହ
ଆଉ। ଆଉ।
ଆଉ ହଁ ଯେ ଏ ଦିଟା।
ଆଁ
ସେ ଦି ଥର ହୁଏ।
ଆଛା, ତୁ କରୁ। ହ୍ୟାଲୋ।
ଘରେ କରନ୍ତି।
କାଇଁ ତୁ?
ମୁଁ ଯିବା ଆସିବା କରେ ଯାଏ।
କାଇଁ?
ମୁଁ ଯାଏନି ଆଉ।
ଯିବା କଥା ନା ଆଉ। ଯିବୁ ଏଥରେ ଯିବୁ। ମୁଁ ଖାଇଥିଲି ବରା ଆଉ କଣ ପଢାପଢି କରିଛୁ।
ଡିପ୍ଲୋମା ଗଛଲି
କଲଣେ ଚାଲିଛି। ଜ
ସରିଲା।
ରଲା।
ମାର୍କ ସେମିତି ଥିଲା ପାଞ୍ଚଶହ ପଇଁତିରିଶ
କେତରୁ
ସାତରଶହ ପଚାଶ
ଆଚଛା କେତେ କେ ସେମିଷ୍ଟର ତୁମର
ଛଅଟା
ସବୁ ସେ ମିଷ୍ଟର କଣ ସବୁ ସେଇ ପାଞ୍ଚଶ ନା ପାଞ୍ଚଶହ ପାଳି
ରେ ଥିଲା।
ଆ୍ଛା। ହୁଁ କୋଉ ଫିଲ୍ଡ ରେ କରଛି ଡିପ୍ଲୋମା
ମେକାନିକାଲ
ତାାର ଭଲ ଜବ୍ ଟା ପାଇବୁ ଆଉ।
ହଁ ସାର୍।
ପ୍ଲେସମେଣ୍ଟଆଉଛି ଆସିଲେ ଦେଖିବା ଆଉ।
ଆଚ୍ଛା ଆଉ ତୁ ପଢାପଢି କରିବୁନି
ଦେଖିବା ବିଟେକ୍ କରିବା।
ଇଚ୍ଛା ଅଛି ନା ବାଧ୍ୟରେ
ଇଚ୍ଛା ଅଛି ବାଧ୍ୟ
ଇଚ୍ଛା ଅଛି ଆଉ ବାଧ୍ୟ ବୋଥ
ହଁ।
କାଇଁ ବାଧ୍ୟ କଁ ପାଇଁ
କଲେଜ ବାଲା ବାଧ୍ୟ କରୁଛନ୍ତି।
ସେଇ କଲେଜରେ କରିବୁ।
ହଁ।
ସେଇ କଲେଜରୁ କରିବୁ।
ହଁ ସେଇଠି କରିବି।
ଆଚ୍ଛା କାଇଁ ଅଲଗା କୋଉଠି ଇଚ୍ଛା ନାହିଁ।
ନା।
କାଇଁ
ଠିକ୍ ଅଛି ଆଉ।
ସାଙ୍ଗ ସାଥି ମିଳିଯାଇଛନ୍ତି ଆଉ ନା।
ଆଉ ସାଙ୍ଗସାଥି କଣ କେମିତି ସବ୍ ଭଲ
ସମନ୍ତେ ଭଲ।
ଆଛା ଆଉ ଆଉ କଣ କହ। ଘରେ ସବୁ କେମିତି ଅଛନ୍ତି।
ଭଲ ତମ ଘରେ
ହୁଁ ଆମ ଘରେ ବି ଭଲ ଆସୁନା ଆମ ଘରକୁ
ଯିବି ଆଉ।
ହଉ ଆସେ ଆଉ ଆଉ।
ତୁ କଣ କରୁଥୁଲୁ କଣ ପଢୁଥୁଲୁ?
ହଁ ପଢୁଥିଲି।
ହୁଁ।
ମୋର ପା ସର୍ଲା ପ୍ଲସ୍ ଥ୍ରି ଗ୍ରାଜୁଏସନ୍
ଆଉ ପଢିବୁନି।
ନା।
କଣ କରିବୁ ଏବେ
ଜବ୍।
କୋଉଥିରେ
ଯାଉଛି ଗୋଟେ କୋର୍ସ୍ କରିବାକୁ ସେଠି କୋର୍ସ କରୁଛିା ସ୍କିଲିଙ୍ ୱାଲ୍ଡ କାଲ୍ ଠୁ ଷ୍ଟାର୍ଟ କଲା ପରେ କରିବା ଯବ ଆଉ।
ହଁ।
ହୁଁ। ତୁ ଆସୁନୁ କୋର୍ସ କରିବୁ।
ନା ନା ଟାଇମ ହବନି
ଆଉ କମ୍ପ୍ୟୁଟର କରନୁ।
ନା ଯିବି କ୍ଲାସ ହେବେ ଆଉ।
ଏବେ କଣ ଡାଉନ ଗ୍ଲାସ ମତେଟ ସାଙ୍ଗ ଦରକାର ନା।
ହୁଁ।
ହଉ। ଆଉ ମାତା ଭଜିଲୁଣି
କଟା।
ଭାତ ଟ ଖାଇଛାଇଇଲୁନି।
ନା ଖାଇନି ଖାଇ ପିଉ
ଆଜିମଟମ୍ ପଣ୍ଡେ
କଣ ହେଇଥିବ ଦେଖିବାକୁ ପଡିବ ଯାାଇନି।
ଆଛା ଆଛା ଆଉ। ମାମଁ ଘରେ ସମସ୍ତେ କଣ କରଛନ୍ତି।
କହିଛନ୍ତି କିଏ ଫୋନ୍ ଦେଖୁସନ୍
ଗହତି
ବସିଥିଲି।
ଆଚ୍ଛା। ଆଉ ଆଉ କଙ୍କ
ହ୍ୟାଲୋ।
ହଁ। ତ ଭାଇ କଣ କରୁଛିୁ।
ଭି ଦେଖୁଛୁ।
ନନ୍ଦି
ଫନ୍ତ
ମାଇ ପୁଅ?
ନାଇଁ ପୁଅ ନାହାନ୍ତି କୁଆଡେ ଯାଇଛନ୍ତି।
ଆଚ୍ଛା। କେତେବେଳ ଯିବୁ ଘରକୁ ଆଜି?
ଚାରିଟା ଆଡିକି।
ଆଚ୍ଛା। ହଁ ହଁ ଆଉ ଜବ୍ କଲାବେଳେ ଭୋଜିଦବୁ ଟି?
ହଁ।
ଆଚ୍ଛା।
ତୋର ଆଗ ହବ ତୁ ଦବୁ ଟି।
ଘରେଗ ହଉ ହେଲା ପରେ ସିହନା ଦେବି।
ଇଣ୍ଟର୍ଶସିପ ଚାଲଛି ଆଉ।
ହଁ ତ ସେ କରୁ। ଇଣ୍ଟପ ସରିଲା ପରେ ଜବ ପାଇଁ ଯୋଗ ହେଲା ପରେ ଜବ କରିବା ଆଉ।
ତମ ଘରେ ସବୁ କଣ କରୁଛନ୍ତି?
ଆମ ଘରେ ବାପା ନାହାନ୍ତି। ମୋ ଭଉଣୀ ବି ନାହିଁ। ମାମା ସେପଟେ ଫୋନ ଦେଖୁଛି। ମୁଁ ଏଠିକି ଆସିଛି।
ହଁ।
ହୁଁ ଆଉ କଣ କହ। ମାମା ଦେହ ଭଲ ଅଛି?
ହଁ।
ହଁ ଭଲ।
ତମ
ଆଠୁ ପ୍ରବ୍ଲେମ୍।
ଆଛା ଆଉ ଘରେ କଣ ରଖିଛୁ ଛୁଆ ସାରୀ ଚଢେଇ ବିଲେଇ କୁକୁର?
ସବୁ ଅଛନ୍ତି।
କିଏ କିଏ ଅଛନ୍ତି?
ଚଢେଇ ଅଛି ଏମତି ପାଞ୍ଚ ଛଅଟା ଖଣ୍ଡେ ଶୁଆ ଗୋଟେ ଅଛି।
ହୁଁ ଆଉ।
ବିଲେଇ ଅଛନ୍ତି କୁକୁର ଅଛି।
ଆଉ।
ନେଉଳ ଗୋଟେ ଅଛି ମଙ୍ଗୂଜ।
ଆଛା ଆଉ।
ପ୍ରେମ ସେତିକି ଗାଈ ଅଛନ୍ତି।
ଆଉ ମାଛ?
ମାଛ ଅଛନ୍ତି ଛୋଟ ଛୋଟ।
ଆଉ ତମ ଘର ପାଖରେ ଯୋଉ ତ ସାଙ୍ଗ ତାର ପାରା ଇଏ ନା।
ପାରା ଅଛନ୍ତି।
ଅଛନ୍ତି ନା।
ଘୁଁଘୁର
ନାଁ ଚୁଡ଼ି ଛମଛମ ବାଜୁଛି। ତାଙ୍କର କଣ ହୁଏ ଯାଆଁଳ ମାନେ।
ମାଛ ବ୍ରିଡିଂ କରାହୁଏ।
ଆଛା। ଆଉ।
ତମେ ଆସ କେବେ ଦେଖିବ।
ହୁଁ ଯିବା ନିଶ୍ଚିତ। ଆଉ କଣ ଅଛି ତୋର।
ସେତିକି ଜୀବ ଯୁନ୍ତୁ ଅଛନ୍ତି।
ଆଉ ଜୀବ ଯନ୍ତୁ ରଖୁନୁ ଏତିକି କାଇଁ ରକ୍ଷୀଛୁ।
ନାଇଁ ପାଠ ପଢିବାକୁ ପଢିବ ନା।
ଆଛା ଆଛା ପାଠ ବି ପଢ଼ିଆକୁ ପଡିବ କି।
ଆଜ୍ଞା।
ହଉ। ପାଠ ପଡ଼ ବଡ଼ ମଣିଷ ହ।
ବଡ଼ ହୋଇଗଲଣି।
କଲ୍ ଆସୁଛି ମୁଁ ରଖିଛି ହେଲା।
ଓକେ।